ହଁ ହ୍ୟାଲୋ।
ଆଜ୍ଞା।
ହଁ ଲାଗିଲା ତୁ କଣ ଯୋଉ ଫ୍ୟାନ ଫାନ ଲଗେଇଚୁ ବୋଧେ? ଆଉ ସେଇଥିପାଇଁ କଳ କଳ ଶୁବୁଚି ଆଉ ହଁ।
ଫ୍ୟାନ ଟା ବନ୍ଦ କରୁଚି।
ହଁ ସେଥିପାଇଁ ଶୁବୁନି ବା କଳ କଳ ଶୁବୁଚି। ପାଗ କେମିତିଆ?
ଆଉ ସେ ଟିକେ କମେଇ ଦେଲ।
ଗରମ ପ୍ରବଳ ହଉଚି ନା?
ତମର ମାର୍କେଟ ପାଖରେ ଆଉ ବେଶୀ ଗରମ ହଉଥିବ ଆଉ। ନୁହଁ କି? ହଁ ମାନେ ତମର ଏଇଟା ମାର୍କେଟ ପାଖରେ ବେଶୀ ଗରମ ହଉଥିବ?
ଗରମ ପ୍ରବଳ ବା ଖାଲି ଆମ ଘର ପାଖରେ ଟିକେ ଗଛ ବୁଛ ଅଛି ବୋଲି ଟିକେ ରକ୍ଷା।
ହଁ ହଁ ଆ ସ ସେଇବା ଯୋଉ ମାର୍କେଟ ଟା କେତେ ବାଟ ତମ ଘର ପାଖରୁ?
ଗଲେଇ ଛକ ତ ପାଖରେ। ଏଇଠୁ ମାନେ ଆମ ଘର ପଛପଟଟା ଥିଲୁ ଗୋଲେଇ ଛକ ଆମ ବିଲଗୁଡା ଅଛି। ବିଲ ଛାଡିକି ଗୋଲେଇ ଛକ ଆଉ ମାର୍କେଟ। ଟା ଏଇଠୁ ହାଫ୍ କିଲୋମିଟର ଆହୁରି ହାଫ୍ କିଲୋମିଟର।
ଓଁ ହଁ ଆଉ ଗୋଲେଇଛକରେ ସବୁ ମିଳେ।
ହଁ ଗୋଲେଇ ଛକରେ ସବୁମିଳେ ପରିବା ଠାରୁ ଆରମ୍ଭ କରି ମାନେ। ଯାହା ଜିନିଷ ସବୁ ଗ୍ରୋସରୀ ଫୋସରୀ ସବୁ ମିଳିବ ଗୋଲେଇ ଛକରେ। ଜଳଖିଆ ଦୋକାନ ସବୁ ଆଉ, ଆଉ। ଟିକେ ଆଗକୁ ଯିବ ଚାନ୍ଦମା ଛକ। ଟି ଚାନ୍ଦମା କହ୍ନେଇପୁର ଯୋଉଟା କହ୍ନେଇପୁର ତମେ ସବୁ କହୁଛ। ସେଠି ତ ସବୁ ବଡ ବଡ ଗ୍ରୋସରୀ ଦୋକାନ ପଛପଟେ। ଦୋକାନ ସବୁ ଅଛି ତାଆଗକୁ ଗଲେ ଭିଟୁ ଫିଟୁ ସବୁ ସେପଟ ମାର୍କେଟ।
ହଁ ହଁ ନା ମୁଁ ତ କେବେ ଯାଇନି ସେପଟକୁ। ଆଉ କେବଳ ତ ମନଅପାଘରକୁ ଯାଇଥିଲି।
ହଁ ଓ ପିଙ୍କି ଦିଦିଙ୍କର ସପିଙ୍ଗ ମଲ୍ ସେଇଠି ଅଛି କେ ଏଲ ସୁପର ମାର୍ଟ।
ହଁ ସେଇ ହଁ ହଁ କହ୍ନେଇପୁର ବା ତାଙ୍କର।
ଆମେ ଥରେ ଯାଇଥିଲୁ ବା।
ହଁ।
ହୁଁ କିଛି ଆଣିଲୁନି ଖାଲି ବି ବିସ୍କୁଟ, ମିସ୍କଚର୍, କୁର୍କୁରି ୟାକୁ ଧରିକି ଆସିଛୁ, ଆଉ କିଛି ଆଣିଲୁନି। ଯାଇଥିଲୁ ବୁଲିବା ପାଇଁ ଆଉ ଗୋଟେ ଯିବୁ ମାନେ କିଛି ଗୋଟେ ନ ଆଣିବୁ ଗୋଟେ ଗୋଟେ। ପିଙ୍କି ଥିଲୁ ଖରାପ ଲାଗିବ ଆଉ ସେଇଆ। ଗଲୁ ଖାଲି ଖାଇବା ଜିନିଷ ଧରିକି ପଳେଇ ଆସିଲୁ।
ଓ ହଁ ହଁ ତାହେଲେ ପୁରା। ଉୁଁ ପ୍ରପର କହ୍ନେଇପୁର ତମ ଘର ନା।
ଆମର ଗାଁ ଭିତରେ ନୁହଁ ମନଅପା ଘର ତ ଟିକେ ଭିତରୁ ରହୁଛି ଆମର ରାସ୍ତାରେ।
ଆଗେ ତମ ଘର ତାପରେ ମନ ଘର।
ଆଜ୍ଞା।
ଓହୋ, ମୁଁ ମନଅପା ଘରକୁ ତ ଯାଇଥିଲି ଥରେ।
ହୁଁ ତାଙ୍କ ଘର ସେ ମଶାଣି ସାଇଟ୍ ରେ।
ହଁ ହଁ ମଶାଣି ତ ତମର ଗାଁ ଭିତରକୁୁ ଆଁ।
ହଁ ନା ଆମର ଗାଁ ଆମର ପା ରାସ୍ତାକୁ ଫାଷ୍ଟେ ସେଟା ଗାଁ ନୁହଁ ଏଠି ଅଲଗା ଲୋକ। ସବୁ ଘର କରି ନେଇଛନ୍ତି ସବୁ ବାହାରଲୋକ ଭଡାଦେବେ ବୋଲି ଆମଘର ସେଇଠି।
ଓହୋ ଆଗେ ଆସିବୁ ସେ ଯୋଉ ରାସ୍ତା ଉପରୁ ତମ ଘର ଆଗେ ଦେବୁ ତାପରେ ଯାଇ ମନଅପା ଘର ନା।
ଆଜ୍ଞା ଏଇ ଯୋଉ ପୋଖରୀଟେ ଅଛି ପୋଖରୀ।
ହୁଁ ହୁଁ ହୁଁ।
ତାର ବାଁ ପଟ ସାଇଟ୍ ରେ। ତିନ ଫାଷ୍ଟ୍ ଦିଟା ଘର ଛାଡିକି ତିନି ନମ୍ବର ଘରଟା ଆମର।
ଆଉ ତୋ ନଣନ୍ଦର ବା କଣ ହବାର ଥିଲା ପିଲାପିଲି କଣ କଟକରେ ଥିଲା ବା।
ହଁ କଟକରେ ସେଟା ତ କଟକରେ ଥିଲେ ତାଙ୍କର ନ୍ୟୁରୋଲୋଜି ବାହାରି ଥିଲା। ଆଉ ସେ ସେ ସେଇ। କିଛି ନୁହଁ ପିଲା ସୁସ୍ଥ ମା ସୁସ୍ଥ ଏଇ ନଅ ମାସ ଚାଲିଛି ତାଙ୍କର ସିଜରିଂ ହବ।
ସେ କୋଉଠି ଅଛି ଏବେ?
ଏବେ ସେ ଅଛନ୍ତି ତାଙ୍କ ବାପା ମ ସରି ତାଙ୍କ ଶଶୁଘରେ ଅଛନ୍ତି ଯିବେ କ କଟକ ଯିବେ କୋଉଦିନ ତ? ଚାରି ତାରିଖ ଯିବେ।
ଓହୋ ସା ଶାଶୁ ଘରଟା କୋଉଠି ତାର ଅନୁଗୁଳ ନା କଣ ବା ମୟୂରଭଞ୍ଜ। ଏତେ ବାଟରେ କେମତି ବାହାଘର କଲେ?
ଆଉ କେଜାଣିି ଏତେ ଦୂର ଆ-ଯିଏ ଶୁଣିଚି ଆଶ୍ଚର୍ଯ୍ୟ ବହୁତ୍ ଦୂର ହେଇଯାଉଚି। ହେଟି ବି ମୟୂରଭଞ୍ଜ୍ ତ ତମେ ଜାଣିଚ ଏଟା ଗୋଟେ ମଫୁ ଏରିଆ। ଯା ହବ ତମୁକୁ ବାଲେଶ୍ଵର୍ ଶ୍ଵର ଆସିବାକୁ ପଡିବ ନା କଣ ଯା ମେଡି ମେଡ଼ିକାଲ୍ ଫେଡିକାଲ୍ ଭଲ ମନ୍ଦ ସବୁ ବାଲେଶ୍ଵରରେ। ସିଏ ବେଶୀ ମୟୁରଭଞ୍ଜ ଭିତୁରୁ ନାହାନ୍ତି
ହଁ- କଣ?
ଆ ସେ- ପା- ସେ ପା କଣ ବିକିରି କରିଚି ତୋ ନଣଦେଇ ଯିଏ?
ହଁ ସେ ଚାକିରି କରୁଚନ୍ତି।
ସେ ବା କଉଠି ବାହାରେ ରହୁଥିଲେ ନା କଣ ଦି ଜଣ ଯାକ?
ଆଉ ସେ ରହୁଚନ୍ତି କଟକରେ ରହୁଚନ୍ତି ଜଗତସିଂହପୁର୍
ଓ -ହଁ ଦି ଜଣ ଯାକ ବାହାରେ ରହୁଚନ୍ତି ନା? ଆଉ ତାର ଏତେ- ହୁଁ।
ଏ-ସେ ବାହାରେ ରହୁଥିଲେ ଯେତେବେଳେ ପିଲା ରହିଲା ସେତେବେଳେ ତାଙ୍କ ଗାଁକୁ ପଳେଇ ଆସିଲେ। ତାଙ୍କ ର ଟିକି ମୟୂରଭଞ୍ଜ୍।
ମୟୂରଭଞ୍ଜ୍ ସେଠି ତ ସୁବିଧା କିଛି ନାହିଁ ସେ କଟକ ଆସିବା ପାଇଁ ତାଙ୍କୁ କେତେ ସମୟ ଲାଗିବ କହିଲୁ?
କଟକରେ ନୁହୁଁ ତାଙ୍କର ଗୋଟେ ରୋଗ ଟେ ହେଇଥିଲା ଫାଷ୍ଟେ ସେଟା କେବଳ ଭୁବନେଶ୍ଵର ସମ୍ ଯଉଟା ବଡ ହସ୍ପିଟାଲ୍ ସେଇଠି ହିଁ ଠିକ୍ ହେଲା ଏଇ ଥରକ ତାଙ୍କ୍ ତାଙ୍କର ଯାଇଚି ଆୟୁଷ୍ମାନ କାର୍ଡ ରୁ ତିନି ଲକ୍ଷ ଟଙ୍କା ଆଜ୍ଞା।
ଓହୋ ମାନେ ସେ ରୋଗ ହେଇଥିଲା ନା ଏବେ ଏଇ
ହୁଁ- ବାହାଘର ପୂର୍ବରୁ। ବାହାଘର ପୂର୍ବରୁ। ହୁ ସେଟା ରୋଗ ଟା ହବ ମାନେ ଇଏ ପୁରା ଆଉ କି- ଇଏ ପୁରା କୋମା।
ଖାଇବେନି, ପିଇବେନି, ଶୁଣିବେନି କିଛି କରିବେନି। ବାତ ନୁହୁଁ ପୁରା ଡାଇରେକ୍ଟେ କୋମା କୁ ହଁ ପରା। କିଛି ଅନେଇବେନି କିଛି କରିବନି ହଁ ଏଇନା ଏ ସେଟା ତାର କମି ଯାଇଥିଲା ସେଟା ବହୁତ୍ ଥଣ୍ଡା ହେଲେ ଆଉ ଥଣ୍ଡା ଖାଇବା ସେ ଆଜି ପର୍ଯ୍ୟନ୍ତ ପଖାଳ ଦହି ପହି କିଛି ଖାଇବନି। ସେ ଖାଲି ଗରମ୍- ରୁଟି। ଟିକେ ଥଣ୍ଡା ହବ ମାନେ ଷ୍ଟାର୍ଟ ହବ ତାଙ୍କର। ହଁ- ସେଇଟା ଉଁ- ସେଇ ସେଥିପାଇଁ ସେ ଭୁବନେଶ୍ଵର ସମ୍ ରେ ରହିଥିଲେ ଆ-ଯେବେ ବାହା ହେଇ ନ ଥିଲେ ସେବେ ରହିଥିଲେ ଦି ମାସ୍ -ଦି ମାସ୍ ରହିଥିଲେ ସେତେବଳକୁ ତ ଆୟୁଷ୍ମାନ କାର୍ଡ ନଥିଲା ଥିଲା ବିଜୁ ସ୍ୱାସ୍ଥ୍ୟ ସେଇ କାର୍ଡ ରେ ତାଙ୍କର ସେ କାର୍ଡ ରୁ ପଇସା ସରିକି ତାଙ୍କ ହାତରୁ ବି ଯାଇଥିଲା ଦି ଲକ୍ଷ। ବହୁତୁ ପଇସା ଖର୍ଚ୍ଚ ହେଇଥିଲା ଏ ଏଥର ତ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଆୟୁଷ୍ମାନ କାର୍ଡ ରୁ ଯଦି ସେ କାର୍ଡ ନଥାନ୍ତା ଛାଡ ଏଇ ମାନେ ଏବେ ଯାହା